ହାଲୋ ହଁ।
ଦିଦି ନମସ୍କାର୍।
ହଁ ନମସ୍କାର୍।
କଣ କରୁଚ?
ଏଇଟି ବସିଚି ଦାଣ୍ଡ ପଟେ।
ଓ ଆଉ ଖାଇବା?
ଖାଇବା ଖାଇଥିଲି ଚକୁଳି ତରକାରୀ।
ଉଁ ହୁଁ ତମେ କରିଥିଲ?
ହଁ ନାନୀ କରିଥିଲା।
ଓହୋ ତମୁକୁ ଦିଦି ଇ ଚକୁଳି ସହିତ ଯାହା ଖାଇଥିଲ ତାର ମାନେ କେମିତି ତିଆରି କରାହୁଏ ସେଇଟା ଆସେ?
ମାନେ କଣ ଚକୁଳି କିଁତ୍ ତିଆରି କରାହେ।
ହଁ।
ଚକୁଳି ସେଇଟା ଉମ୍। ଚାଉଳଟାକୁ ପାଣିରେ ବତୁରେଇ ଦବ।
ଆଜ୍ଞା।
ପାଣିରେ ବତୁରେଇ ଦବ ବିରି ହେଲେ ବତୁରେଇ ଦବ।
ହୁଁ।
ବିରିହି ଟା ଟିକେ ବତୁରି ଗଲେ କି ବିରିହି ଟାକୁ ପାଣିରେ। ଅଜାରିକି ଧୋଇଦବ।
ଉଁ।
ତାପରେ ଚାଉଳଟାକୁ ଗ୍ରାଇଣ୍ଡର କରିଦବ।
ହୁଁ।
ଚାଉଳଟା ଗ୍ରାଇଣ୍ଡରେ ହଉଛି ନା ତାକୁ ଚୁନା କରିଦେଲେକି ତାର ଯୋଉ ବିରିହି ପେଶା ହେଇଥିବ ସେଇ ଚାଉଳ ଚୁନା। ଆଉ ବିରିହି ଯୋଉ ପେସା ହେଇଥିବ ତାକୁ ମିଶେଇକି ତାକୁ ଫେଣ୍ଟା ହବ।
ହୁଁ।
ମାନେ ଫେଣ୍ଟିଲେ କି ତାପରେ ହେଠୁ ନା ଚକୁଳି ହଉଛି ନା ବନାହବ ଟିକେ ସମ ରଖିକି ତାପରେ ହଉଛି ଚକୁଳି ବନାହବ।
ଉଁ ହୁଁ।
ଆଉ ଆଉ ଆଉ ତାଳ ପକେଇକି ତାକୁ ଚକୁଳି କରାହବ।
ହଁ ମୁ ତାପରେ ବସିକି ପରିବାର ସହିତ ଖାହବ।
ହଁ
ଦିଦି ତା ମାଉସୀ ତମକୁ ଆଉ କଣ କଣ ଆସେ ରୋଷେଇ?
ରୋଷେଇ ଇଁ ଉୁଁ ଆସେ ସବୁ ରୋଷେଇ।
ଉ ହୁଁ ଚିକେନ୍ କଷା ଆସ୍ ଓଡିଆ ରୋଷେଇ ଓଡିଆ ରୋଷ୍ ଓଡିଆ ଓଡିଆ ରୁଷେଇଟା ତମର କଣ ପସନ୍ଦ?
ଓଡିଆ ରୋଷେଇ ର ପସନ୍ଦ ମାନେ ବେଶୀ ମାନେ ତରକାରୀ କଣ ପସନ୍ଦ?
ହୁଁ।
ମତେ ବେଶୀ ପସନ୍ଦ ହଉଚ ନା ଘାଣ୍ଟ ତରକାରୀ।
ହୁଁ ହୁଁ।
ଘାଣ୍ଟ ତରକାରି ଟିକେ ମତେ ବହୁତୁ ପସନ୍ଦ। ଆଉ ଇଏ ଦହି ବାଇଗଣୀ ହଙ୍କା।
ଉଁ ହୁଁ ତମକୁ କରିବି ଆସୁଥିବ ନା?
ହୁଁ।
ମତେ କଣ ପସନ୍ଦ।
ହୁଁ କଣ?
ମତେ ଅରୁଆ ଭାତ ତା ସାଙ୍ଗକୁ ମୁଗ ଡାଲି ତା ସାଙ୍ଗକୁ ଆଳୁ ବାଇଗଣ ଭର୍ତ୍ତା।
ଆ ଭଲ ଖାଇବା ଆଉ।
ହଁ ମାଉସୀ ଦେଖି ଅମ୍ ନା ଯା ଅମ୍ ଯୋଉ ଘାଣ୍ଟ ତରକାରୀ ତାର ମାନେ କେମିତି ତିଆରି ହୁଏ କହିଲ?
ରେସିପି ଟା।
ହୁଁ।
ତାକୁ ଉଁ ପିଆଜ କଟା ହବ। ମସଲା ଗ୍ରାଇଣ୍ଡର କରାହବ ଇଏ ଛେଚା ହବ।
ହୁଁ।
ପିଆଜଟା ଆଗ ତେଲ ପକେଇକି ପିଆଜ ହଉଛି ନା ପକାହବ। ପିଆଜଟା ଟିକେ ସିଝିଗଲେ କି ମସଲା ହଉଛି ନା ପକାହବ
ହୁଁ।
ମସଲାଟା ଟିକେ ସିଝିଗଲେ କି ଲୁଣ, ହଳଦୀ, ଲଙ୍କାଗୁଣ୍ଡ ସବୁ ଇଏ ପକ୍କା ହବ ଏଥିରେ
ହୁଁ।
ସେଇଟା ସରି ସେଇଟା ପକେଇଲା ସେଇଟା ସିଝିଲା ପରେ ତାପରେ ଇଏ ପରିବା ହଉଛି ନା ପକାହବ ସେ ମସଲାରେ କଷିକି କର କି ନହେଲେ ମସଲା କଷିକି ପାଣି ଦେଇକି ପରିବା ହଉଛି ନା ପକା ମାନେ ଯେମତି ତମକୁ ମାନେ ସୁବିଧା ଲାଗିିବ ସେନ୍ତି ହଉଚିନା କରିବ
ହଁ ସେଇଟା ସେ ମାନେ ସିଝି ଗଲେ କି ମାନେ ମସଲା ଗଲେ କି ସେଇଟା କଳି କଳିକା ସେଇଟା ଟିକେ ସିଝିଗଲେ କି ତାପରେ ହଉଚି ପାଣି ହଉଚି ନା ଦବ ମାନେ ଉ ସିଝିବା ପାଇଁ ପାଣି ହିଁ ଯେତିକି ଦବା କଥା ପାଣି ହଉଛି ନା ଦବ ପାଣି ଦେଇକି ତାକୁ ଘୋରେଇଦବ ସିଝିଗଲେ କି ଟିକେ ଘାଣ୍ଟା ଘାଣ୍ଟି କରିଦେଲେ କି ସେ ହେଇଗଲା
ଉଁ ହୁଁ। ଆଚ୍ଛା ମାଉସୀ ଘାଣ୍ଟ ତରକାରୀ ସହିତ କଣ ଅଧିକ ଖାଇବାକୁ ଭଲ ଲାଗେ? ମାନେ ଭାତ ଅଧିକ ଖାଇବାକୁ ଭଲ ଲାଗେ ନା ରୁଟି? ନା ପରଟା, ନା ପୁରୀ, ନା ଆଉ କଣ?
ଘାଣ୍ଟ ସହିତ ପୁରୀ ଖାଇବାକୁ ବହୁତ ଭଲ ଲାଗେ।
ଓହୋ ପୁରୀ ବି ତମକୁ ଆସିଥିବ ନା?
ହୁଁ।
ଦ ଦହିବାଇଗଣ ବି ଆସୁଛି।
ହୁଁ।
ଦହିବାଇଗଣ ରେସିପି କହିବି ମୁଁ ନା ତମେ କହିବ?
ହୁଁ ଦହିବାଇଗଣ ରେସିପି ସେ ଇଏ ବାଇଗଣଟାକୁ ମାନେ କାଟିଦବ ବାଇଗଣଟାକୁ କାଟିଦେଲେ କି ଉଁ ଲୁଣ, ହଳଦୀ ଗୋଳେଇ ଭଜିନା ରଖିଦେଇଥିବ ତାପରେ ଭାଜ କି ନହେଲେ ଛାଣ? ସେ ଯୋଉ ଫୁଟଣ ଫୁଟେଇକି ସେ ଉଁ ଇଏ ଦହି ଆଉ ବାଇଗଣ ହଉଛି କିନା ସେଥିରେ ଛାଡା ହବ
ହୁଁ।
ଛାଣି ହେଲାକି ସେଇଟା ଟିକେ ହଉଛି ନା ଫୁଟେ ନା ଫୁଟେ ଇଏ ହେଇଥିବ ତାପରେ ତାକୁ ବାହାର କରିଦବ।
ଉୁ ହୁଁ। ମାଉସୀ ଦହିବାଇଗଣ କଲା ବେଳେ
ହୁଁ।
ବାଇଗଣଟା ଛାଣିଲେ ତମକୁ ଅଧିକ ସ୍ଵାଦିଷ୍ଟ ଲାଗେ ନା ଭାଜିଲେ ଅଧିକ ସ୍ଵାଦିଷ୍ଟ ଲାଗେ?
ଉଁ ଦିଟା ଯାକ ଏମିତି ଭାଜିଲେ କି ଟି କେ ହଉଛି ଇଏ କି ଟିକେ ଟାନ୍ ଟିକେ ଇଏ ରୁହେ ଏ ଛାଣିଦେଲେ କି ଟିକେ ବେଶୀ ମସୁରିଆ ହଉଛି ନା ଇଏ ହେଇଯାଏ
ହୁଁ।
ଆଉ ଏମିତି ମାନେ ତାୱାରେ ଭାଜିଲେ କି? ମାନେ ଟିକେ ଆଣ୍ଠୁଆ ଆଣ୍ଠୁଆ ହଜନାରେ ହ ବେଶୀ ମାନେ ଇଏ ସିଝେ କିନ୍ତୁ ଆଣ୍ଟୁ ଆଣ୍ଟୁ ର ଭ ବେଶୀ ମସୁରଆ ହୁଏନି ଆଉ ଏମିତି ତେଲରେ ଛାଣିଦଲେ କି ସେମାନେ ଉ ବେଶୀ ଇଏ ହେଇଯାଉଛି ମସୁରଆ ହେଇଯାଉଛି।
ଉୁଁ ହୁଁ। ଆଚ୍ଛା ଆଉ କଣ କଣ ଆଇଟମ ଆସେ କରି ଖାଇବାରେ?
ଆଉ ମାନେ ଉଁ ଆଇଟ ମାନେ କଣ ମସଲା ନା ଏ ସାଧା?
ସାଧା ମସଲା ଯାହାବି ତମକୁ ଭଲ ଲାଗେ।
ଡାଲି ଭାତ ଭଜା ହଉ କି ନହେଲେ ଏମିତି ଯୋଉ ମସଲା ଦେଇକି ଯାହା ଏମିତି ଭାଜା ମାନେ ଏଇ କୋବି ହଉ। ନହେଲେ ଏଇଠି ଇଏ ପନିର ତରକାରୀ ହଉ। କି ନହେଲେ ଛତୁ ପନିର ମିଶେଇିକି ସେଇଟା ଯୋଉ ଇଏ। ତରକାରୀ ହେଲେ ବି ଇଏ ହଉ। ଏମତି କି ନହେଲେ ଚଣା ଆଳୁ ତରକାରୀ ଇଏ ହଉ।
ହୁଁ ଏରା ସବୁୁ ଆସେ।
ହୁଁ।
ଆଉ ମସରୁମ କେମିତି କରାଯାଏ ଛତୁ କେମିତି କରାଯାଏ ଦେଖିକି କହିଲ।
ଛତୁ ସେଟା ଛତୁ ଟାକୁ ପାଣି ରେ ପକେଇକି ତାକୁ ଧୋଇକି ଛାଣିକି ଗୋଟେ ରଖ ଖା ହୁଏ ସେ ପାଣି ଟା ପାଣି ଟା ନିଗିରି ଗଲେ କି ତାକୁ ତେଲ ପକେଇକି ଟିକେ ଭାଜା ହବ ଛତ ଟାକୁ। ଛତୁ ଟାକୁ ତେଲ ପକେଇି ଭାଜା ହବ। ତାପରେ ଯଦି ଖାଲି ଛତୁ ଆଳୁ କରାହେବ ବୋଲେ ସେଟା ଖାଲି ଆଳୁକୁ ଛତୁ ମିଶିକି ତାକୁ ଇଏ ତେଲ ପକେଇକି ଟିକେ ଭାଜା ହବ। ତାପରେ ମସଲା କଷେଇକି ମସଲା ଟିକେ ସିଝି ଗଲେ କି ସେ ଛ ଛତୁ ହଉଛି କି ନା ପକା ହବ ଛତୁ ପକା ହେଇକି ତାକୁ ଆଉ ଟିକେ କସେଇକି ତାରେ ପାଣି ହଉଛି ଦିଆ ହବ।
ହୁଁ।
ଆଉ ମାନେ ଯଦି ଛତୁକୁ ପନିର ମିଶେଇକି ଯଦି କରିବା ବୋଲେ ପନିର ଟାକୁ ଛାଣା ହବ ଛାଣିକି ତାପରେ ଭାଜା ହବ ସେ ଆଳୁକୁ ଛତୁ ମିଶେଇି ତାକୁ ଭାଜା ହବ। ଭାଜି ସାରିଲେ କି ତାକୁ ମସଲା କଷେଇକି ସେ ଯୋଉ ଛତ ଆଉ ପନିର ରଖା ହେଇଥବ ତାକୁ ମିଶେଇକି ମାନେ ତାକୁ ଫ୍ରାଏ ଭଳିଆ କରାହବ କି ନହେଲେ ଯଦି କି ଝୋଳ କରିକି ଖାଇବା ପାଇଁ ଯଦି ଇଚ୍ଛା କଲେ। ଅଳ୍ପ ଝୋଳ ଇଏ କରିକି ତାକୁ ଇଏ ଖାଇପାରିବ କି ନହେଲେ ଏମିତି କଷେଇିଲା ଭଳିଆ ହେଲେ କରିପାରିବ। ଯେମିତି ମାନେ ଭଲ ଲାଗିବ ସେମିତି ହେଲେ ବି କରିପାରିବ।
ଓହୋ ଆଚ୍ଛା ମାଉସୀ ତାହେଲେ ଛତୁରୁ ଛତୁ ମସଲା କରିପାରିବ ଛତୁକୁ ଆଳୁ ମିଶେଇକି ବି କରିପାରିବ। ଛତୁ ପନିର ବି କରିପାରିବ ତାପରେ ମଟର ପନିର ବି କରିପାରିବ।
ବଲେ ମଟନ ନା
ମୋଟର-ମୋଟର,
ଓ ମାନେ ମୋଟରକୁ ଛତୁ ମିଶେଇକି ଯୋଉ ହଁ ସେଇଟା ହେଲେ ବି ହବ,
ତାପରେ ମଟର ରୁ ପନିର ବି ହଉଛି ମଟର ରୁ ପନିର ବି କରାହଉଛି,
ହୁଁ,
ଆଚ୍ଛା ମାଉସୀ ଛତୁରୁ ଆଉ କଁ-କଁ କରିପାରିବ?
ଛତୁରୁ ଛତୁ ଇଏ ଛତୁ ପକୋଡ଼ା ହେଲେ ବି କରାହେଉଛି,
ହୁଁ-ହୁଁ, ଛତୁରେ ତମର କଣ ସବୁଠୁ ଅଧିକ କଣ ଭଲ ଲାଗେ ଛତୁରେ ଯାହାବି ହେଇଥିବ ଖାଦ୍ୟ ଟା?
ମାନେ ବନେଇକି ଛତୁରେ କଣ ଖାଇଲେ ପସନ୍ଦ?
ହୁଁ,
ଛତୁ ମସଲା,
ହୁଁ ଛତୁ ବେଶର ଗୋଟେ ହୁଏ ଜାଣିଛ ନା ନାହିଁ,
ହଁ ଜାଣିଛି,
ଓହୋ,
ଛତୁ ବେସର ଟା ଯୋଉ ବି ନାଡ଼ ଛତୁ ହଉ ନହେଲେ ପାଳ ଛତୁ, ଏଇରା ବେସର କଲେ ବି ସ୍ଵାଦିଷ୍ଟ୍ ହଉଛି ନା ଲାଗେ, ଆଉ କିଣା ଛତୁରେ ବେସରେ କଲେ କି ଭଲ ଲାଗେନି ସେଟା ମସ୍ ସ୍ଲା ରେ କଲେ କି,
ହୁଁ-ହୁଁ ଆଉ ତାପରେ ବି ଛତୁ ବାଲି ଛତୁ ବି ମିଳେ,
ହଁ ବାଲି ଛତୁ ସେଇଟା ପରିବା ପକେଇକି କଲେ ହେଲେ ବି ଭଲ ଲାଗିବ, ନହେଲେ ବେଶର ଦେଇକି ହେଲେ ଭାଜା ହାଉଜି ହେଲେ,
ଅ ହଁ ତମକୁ ତାହେଲେ ଢେର ଖାଇବା ଜଣା ଆଉ,
ହୁଁ,
ତମ ଘରକୁ କେବେ ଡାକିକି ଆମକୁ ଟିକେ ଖାଇବାକୁ ନବ,
ହଁ ହଉ ଡାକିବି ଆଉ,
ଆମ ଘରକୁ ଆମ ଘର ଆଡ଼େ ବି ଆସିବ,
ହଁ-ହଁ ହଉ ଡାକିବି ଆଉ ରିଷ୍ ରେଷିବି କରିକି ଡାକିବି ଆଉ,
ହୁଁ-ହୁଁ ଆଉ ପନିର ବି ଆସେ ତମକୁ କରି?
ହୁଁ,
ଆଉ କଣ-କଣ ଖାଇବା ଜାଣିବ ମାନେ ଆ କେବଳ ଭାରତୀୟ ଖାଇବା ଜଣ ଜାଣ ନା ଆଉ କିଛି ମାନେ ଆ? ଅଲଗା ଦେଶର ଖାଇବା ବି ଜାଣ?
ଅଲକା ଦେଶର ବୋଲେ କି ମାନେ ବାହାର ଦେଶ?
ହଁ ବାହାର ଦେଶର ଖାଇବା ମାନେ ଏଇଠି ଚାଉମିିନ ହେଇଗଲା, ତାପରେ, ଆ ମାନେ ଆଉ କଣ ଯୋଉ ଅଉ କୋବି ମଞ୍ଚୁରିଆନ ହେଇଗଲା ଏମିତ୍
ଅ ମାନେ ଯୋଉ ଚାଉବିନି ରୋଲ ଚିକେନ୍ ପକୋଡ଼ା ହତ୍ ତା ଏଇରା ଯଉ,
ହଁ,
ହଁ ଚିକେନ୍ ପକୋଡ଼ା ହେଲେ ବି ଆସୁଛି ହେଲେ,
ହୁଁ,
ଆଉ ଇଏ, ଆଉ ଇଏ ଯୋଉ କଁ କି ଚାଉବିନ ହେଲେ ବି ଇଏ ଆସୁଛି, ରୋଲ ଟା ଟିକ୍, କେ ହଉଛି ଉଁ ଜଣା ମତେ ସେତେ ଇଏ ନାହିଁ ମୁଁ, ରୋଲ୍ କରିବି କେତେବେଳେ,
ହୁଁ ହୁଁ।
ମାନେ ମୁଁ ଏନ୍ତି ଦେଖିକି ହଉଚି କି ନା ଏଇଚୁ କିନ୍ତୁ ମୁଁ କେବେ ବନେଇନି ହେଇଟା।
କିନ୍ତୁ ତମକୁ ଯଦି ଶିଖା ହୁଏ ତମେ ଆରାମ୍ ସେ ଶିଖିଯିବ।
ହଁ।
ଓ ହଉ ହଉ ହୋଉ ମାଉସୀ ଆଉ କିଛି କହିବ କି?
ଆଉ ଆଉ କଣ ହଉଚି ନା କୁହ?
ଅ ଓକେ ମାଉସୀ ଯଦି ଆଉ କିଛି କହିବାର ନାହିଁ ମୁଁ ଏବେ ରଖୁଚି।
ହଁ।